ହ୍ୟାଲୋ।
ହଁ।
କଣ କରୁଛୁ?
ପଢ଼ୁଛିି ତୁ
କଣ ପଢୁଚୁ ବା?
ମୁଁ ଏଇ କୃଷି ଉପରେ ପଢୁଥିଲି।
କଣ ପଢୁଛୁ ଟିକେ କହିଲୁ ମୁଁ ବି ପଢ଼ୁଥିଲି।
ଓହୋ ମୁଁ ପଢ଼ୁଥିଲି ଅ କୃଷିର ପ୍ରକାର ଭେଦ। କୃଷିକୁ କେତେ ଭାଗରେ ବିଭାର୍ଯ୍ୟ କରାଯାାଇଛି ନା ପ୍ରାଚୀନ କାଳରୁ ଭାରତରେ କୃଷି ପ୍ରଧାନ ଅ କୃଷିର ପ୍ରାଧାନ୍ୟ ରହିଛି କେତେ ଆଗରୁ ପ୍ରାଚୀନ କାଳରୁ ଆମର ଦେଶ ରେ କୃଷି କୁ ବେଶୀ ଗୁରୁତ୍ୱ ଦଉଥିଲେ। ସେ ସବୁ ଆମର ବିଗତ ବର୍ଷ ମାନଙ୍କରେ ଭୌତିକ ପରିବେଶ ପରିବର୍ତ୍ତ ତନ କାରିଗରୀ ଜ୍ଞାନ କୌଶଳ ପରିବର୍ତ୍ତନ ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନକୁ ନେଇ କୃଷି ପ୍ରଣାଳୀରେ ପରିବର୍ତ୍ତନ ଦେଖାଯାଉଛି ଭୁ ପ୍ରକୃ ଭୂ ପ୍ରକୃତି ଜଳବାୟୁ ଓ ଜଳର ସୁନ୍ଦରତା ଉପ ପରେ କୃଷିର ପ୍ରକାର ଭେଦ ନିର୍ଭରଶୀଳ ନା କଣ ଏଇଠି କହିଛି ଭୂ ପ୍ରକୃତି ଓ ଜଳବାୟୁ ର ସୁଲଭ ତ ଏ ନେଇେଇକି କୃଷି କେତେ ଭାଗରେ ବ୍ୟବହୃତ କରାହାଉଛି ତା ଗୋଟେ ହେଲା ପ୍ରୟୋଜନ ଭିତ୍ତିକ କୃଷି ସେଟା ହେଲା ଭାରତର ଅଧିକାଂଶ କୃଷକ ପ୍ରୟୋଜନ ଭିତ୍ତିକ କୃଷି କରିଥାନ୍ତି ଏଇଟା ହେଲା ସବୁଠୁ ପୁରାତନ କୃଷି। ପୁର ପୁରାତନ କୃଷି ପ୍ରଧାନ ସାଧାରଣତଃ ନାମ ମାତ୍ର ଚାଷୀ କ୍ଷୁଦ୍ର ଚାଷୀମାନଙ୍କ ମ ଧ୍ୟରେ ଅଧିକ ଆଦୃତ ସେମାନଙ୍କ ଦ୍ଵାରା ଛୋଟ ଛୋଟ ବିକ୍ଷିପ୍ତ ଚାଷ ଜମି ମାନଙ୍କରେ ଏଇ କୃଷି କାର୍ଯ୍ୟ ମୁଖ୍ୟତଃ ପାରମ୍ପରିକ ଉପାୟରେ କରାଯାଏ। ଏହି ପ୍ରକାର କୃଷିରେ ପୁରାତନ ପ୍ରବିଧିର ସାହାଯ୍ୟ ନିଆଯାଏ ଥାଏ କୃଷକମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅଧିକ ଅମଳକ୍ଷମ ବିହୀନ କୀଟନାଶକ ଔଷଧ ରାସାୟନିକ ସାର ବ୍ୟବହାର ସେମାନଙ୍କ ପାଖରେ ସମ୍ଭବ ନୁହେଁ ଏତଦ୍ ବ୍ୟତୀତ ଜଳସେଚନର ଅଭାବ ଯୋଗୁଁ ଉତ୍ପାଦନ କମ ହୁଏ ନା କଣ ଯେବେ ଜଳର ପରିମ ସେଚନଟା କମ ହୁଏ ସେତେବେଳେ କୃଷିର ପ୍ରଭାବ ଟା କମ ହୁଏ। ତେଣୁ ଏହା ଚାଷୀ ପରିବାର ଭରଣ ପୋଷଣ ପାଇଁ ଯଥେଷ୍ଟ ନଥାଏ। ବର୍ତ୍ତମାନ- ସାର କୀଟନାଶକ ଔଷଧ ଯୋଗାଣ ବ୍ୟାଙ୍କ ଋଣ ତଥା ଜ ସଚେତନତା ସୃଷ୍ଟି ଯୋ ସୃଷ୍ଟି ଇତ୍ୟାଦି ବ୍ୟବସ୍ଥା ପୁର ଦ୍ଵାରା ପୁରାତନ କୃଷି ପଦ୍ଧତିର ଉନ୍ନତି ପାଇଁ ଯଥାଶେଚ ଚେଷ୍ଟା କରିଛନ୍ତି। ତାପରେ ଆମ ଦେଶରେ ସମୁଦାୟ ଭୂମିର ଶତଗଡା ଅଛି। ଛୟାଳିଶ ଭାଗରୁ ଅଧିକ ଭୂମି କୃଷି ପାଇଁ ବ୍ୟବହୃତ ଅଛି। ଆମ ଦେଶରେ ଯେତିକ ଭୂମି ଅଛି ତାର ଛୟାଳିଶ ଭାଗରୁ ଅଧିକ କୃଷି ପାଇଁ ବ୍ୟବହୃତ ହଉଛି ପଞ୍ଜାବ ରେ ସର୍ବାଧିକ ଚଉରାଅଶୀ ଦଶମିକ ଦୁଇ ପ୍ରତିଶତ ବ୍ୟବହାର ହଉଛି ଆଉ ଅରୁଣାଚଳ ପ୍ର ଦେଶରେ ସବୁଠୁ ନିମ୍ନ ତିନି ଦଶମିକ ଚାରି ପ୍ରତିଶତ ହଉଛି। ଆଉ ଏହାର ଅନେକ ଅନେକ କାରଣ ବି ଅଛି କଣ ପାଇଁ କମ ଆମର ରହୁଛି କୃଷି ସେଟା ହେଲା ପ୍ରଥମରେ ଅନିଶ୍ଚିନ୍ତ ବୃଷ୍ଟିପାତ ମୃର୍ତ୍ତିକା କ୍ଷୟ ଜମିର ଉର୍ବରତା ହ୍ରାସ ବିଖଣ୍ଡିତ ଚାଷ ଭୂମି ତ୍ରୁଟି ପୂର୍ଣ୍ଣ ବିକ୍ରୟ ବ୍ୟବସ୍ଥା ଦକ୍ଷ କୃଷି ପ୍ରଣାଳୀର ପ୍ରଭାବ ଓ ଜଳ ସଚେତନତା ର ପ୍ରଭାବ ତୁ କଣ ପଢୁଛୁ କହିଲୁ?
ସ୍ଥାନାନ୍ତରିତ କୃଷି ରେ ପଡିଛୁ?
ନାଇଁ ପଢିନି କହିଲୁ?
ସ୍ଥାନାନ୍ତରିତ କୃଷି ହେଲା ପ୍ରାଚୀନ ତଥା ଚିରାଚରିତ କୃଷିର ଅନ୍ୟ ଏକ ଉଦାହରଣ ହେଉଛି ସ୍ଥାନାନ୍ତରିତ କୃଷି। ଏହି ପଦ୍ଧତିରେ କୃଷକ ଜଙ୍ଗଲର କିଛି ଅଂଶକୁ ପୋଡି ଦିଅନ୍ତି ଏହା ଦ୍ଵାରା ଭୂମିରେ- ପାଉଁସ ମିଶି ଜମିର ଉର୍ବରତା ବୃଦ୍ଧି ହୁଏ ଏ ପ୍ରକାର କୃଷ ସେଥିରେ ସାରର କମ୍ ବ୍ୟବହାର ଯଉ ଉତ୍ପାଦନ ପରିମାଣ ବର୍ଷକୁ ବର୍ଷ କମ୍ ହୋଇଥାଏ। ଅ ଯେହେତୁ ରାସାୟନିକ ସାରଟା ପଡ଼ୁନି ତ ଉତ୍ପାଦନ ବି କମ୍ ହେଇଥାଏ।
କମ ହଉଛି?
ଏଥିପାଇଁ ଉ ତ ଚାଷ ଜମିକୁ ପରିତ୍ୟାଗ କରି ଅନ୍ୟ ଅଂଶକୁ ପୋଡି ସଫା କରାଯାଇ ଚାଷ ଚାଷ କରାଯାଏ ଏଣୁ ଏହାକୁ ସ୍ଥାନାନ୍ତରିତ କୃଷି କୁହାଯାଏ। ଯେହେତୁ ଗୋଟେ ଜାଗାରୁ ଆଉ ଗୋଟେ ଜାଗାରେ ହୁଏ। ଗୋଟେ ଜାଗାରେ ହୁଏ ନା ତେଣୁ ତାକୁ ସ୍ଥାନାନ୍ତରିତ କୃଷି କୁହାଯାଏ।
ହୁଁ।
ସ୍ଥାନାନ୍ତରଣ ଦ୍ଵାରା ମୃତ୍ତିକାର ଉର୍ବରତା ପ୍ରାକୃତିକ ଉପାୟରେ ବୃଦ୍ଧି ପାଏ। ତାର ବିଭିନ୍ନ ଅଞ୍ଚଳରେ ଏ ପ୍ରକାର ଚାଷର ନାମକରଣ ଭିନ୍ନ ଭିନ୍ନ ଉତ୍ତର ପୂର୍ବ ରାଜ୍ୟରେ ଯଥା ଆସାମ ମେଘାଳୟ ମିଜୋରାମ ନାଗାଲାଣ୍ଡରେ ଏହାକୁ ଝୁମ୍ କୁହାଯାଏ। ଏ ଚାଷ କୁ ଅଲଗା ଅଲଗା ରାଜ୍ୟରେ ଅଲଗା ଅଲଗା ନାଁ ରେ କୁହା ହୁଏ। ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ଏହାକୁ ପେଣ୍ଡା କୁହନ୍ତି ଏବଂ ଓଡ଼ିଶାରେ ପୋଡୁ କୁହାଯାଏ। ପଶ୍ଚିମ ଘାଟ ପର୍ବତାଞ୍ଚଳରେ ଏହାକୁ କୁମାରୀ ଝା ଝାଡ଼ଖଣ୍ଡରେ କୁରୁଆ ଆଦିି ନାମରେ ସ୍ଥାନାନ୍ତରିତ କୃଷିକୁ ନାମିତ କରାଯାଏ।
ଭାର ଭାରତ ବାହାରେ ମଧ୍ୟ ଏ ପ୍ରକାର କୃଷିର ଅନେକ ଦୃଷ୍ଟାନ୍ତ ରହିଛି ମେକ୍ସିକୋ ଓ କେନ୍ଦ୍ରୀୟ ଆମେରିକାରେ ଏହାକୁ ମିଲିପ୍ ମିଳିପ ବା କୁହାଯାଏ। ବ୍ରାଜିଲିରେ ରୋକା ଇଣ୍ଡୋନେସିଆରେ ଭିଏତ ନାମରେ ଭିଏତ ନାମରେ ରେ ଆଦି ନାମରେ ସ୍ଥାନାନ୍ତରିତ କୃଷି କୁହାଯାଏ ଆଉ ସଂଙ୍ଘନ କୃଷି କଣ ଜାଣିଛୁ?
ନାଇଁ କହିଲୁ
ସଙ୍ଗନ କୃଷି ସାଧାରଣତଃ ଘନ ଜନବସତି ଅଞ୍ଚଳରେ କରାଯାଏ ଏହା ମୁ ମୁଖ୍ୟତଃ ଭାରତ ଚୀନ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ସମୂହ ଓ ଅନ୍ୟାନ୍ୟ ଜନବହୁଳ ରାଷ୍ଟ୍ର ମାନଙ୍କରେ କାର୍ଯ୍ୟକାରିତା ହୋଇଥାଏ।
ହଁ
ସପ୍ତତାଧିକାର ବ୍ୟବସ୍ଥ ତରେ ଦିନ ଦିନକୁ ଦିନ ଜମିର ପରିମାଣରେ ହ୍ରାସ ପାଉଛି। ଏଣୁ ଉକ୍ତ କୃଷିରେ ରାସାୟନିକ କୀଟନାଶକ ଔଷଧ ପ୍ରୟୋଗ କରି ତଥା ଯାନ୍ତ୍ରିକ ପଦ୍ଧତିରେ କୃଷିର କାର୍ଯ୍ୟ କରି ଜମିର ଉତ୍ପାଦନ କ୍ଷମତା ବୃଦ୍ଧି କରାଇବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରାଯାଏ। ଏହି କୃଷି ପ୍ରଣାଳୀରେ ବର୍ଷକୁ ତିନି ଚାରି ପ୍ରକାର ଶସ୍ୟ ଉତ୍ପାଦନ କରାଯାଏ। ଏକାଧିକ ବାର କୃଷି ହେଉଥିବାରୁ ଏହାକୁ ସଂଘନ କୃଷି କୁହାଯାଏ। ଯେହେତୁ ବାର ବାର ହଉଛି ବହୁତ୍ ସାରା କୃଷି କାମ କରାହଉଛି ତେଣୁ ତାକୁ ସଂଘର କୃଷି କୁହାଯାଏ। ଅର୍ଥାତ ଚାଷ ଜମିରେ ଅଧିକ ଚାପ ପଡିଥାଏ।
ହୁଁ।
ସେଇଥି ପାଇଁ ଏଇ କୃଷି କରନ୍ତି ଯେହେତୁ ଏଇ କୃଷି ଦ୍ୱାରା ଚାଷ ଜମିରେ ଅଧିକ ଚାପ ପଡ଼େ।
ଏହା ସାଧାରଣତଃ ସମତଳ ଅଞ୍ଚଳ ଉ ଉପକୂଳ ଅଞ୍ଚଳ ଓ ଜଳସେଚିତ ଅଞ୍ଚଳରେ ଅଧିକ ହୋଇଥାଏ। ଏହା ବିପରୀତ ଜନସଂଖ୍ୟା ସ୍ୱଳ୍ପତା ଅଧିକ ଚାଷ ଜମି ଥିବା ଅଞ୍ଚଳରେ ହେଉଥିବା କୃଷିକୁ ବ୍ୟାପକ କୃଷି କୁହାଯାଏ ଏହିପରି କୃଷିରେ ଯାନ୍ତ୍ରିକ ଉ ଉପକରଣ ବ୍ୟବହାର ଅଧିକ ହୋଇଥାଏ।
ବାଣିଜ୍ୟ କୃଷି କଣ ଜାଣିଛ?
ନା। କହିଲୁ?
ମୁଁ କହୁଛି ଶୁଣୁ ବାଣିଜ୍ୟିକ କୃଷିରେ ଅଧିକ ଉତ୍ପାଦନ ପାଇଁ ବ୍ୟବହାର ହଉଥିବା ଉ ତ୍ପାଦନ ଗୁଡ଼ିକ ହେଲା ଅମଳକ୍ଷମ ବିହୀନ ରାସାୟନିକ ସାର କୀଟନାଶକ ଔଷଧ ବାଣିଜ୍ୟକ କୃଷି ଅଞ୍ଚଳ ଭିତ୍ତିରେ ଭିନ୍ନ ଭିନ୍ନ ହୋଇଥାଏ। ଉଦାହରଣ ସ୍ଵରୂପ ଓଡିଶାରେ ଧାନ ପ୍ରୟୋଜନ ଭିତ୍ତିକ କୃଷି ହୋଇଥିବା ବେଳେ ପଞ୍ଜାବ ଓ ହରିୟାନା ରେ ଏହା ବାଣିଜ୍ୟିକ କୃଷିର ମାନ୍ୟତା ପାଇଛି। ରୋପଣ କୃଷି ମଧ୍ୟ ଏକ ପ୍ରକାର ବାଣିଜ୍ୟିକ କୃଷି। ଏଇ ପ୍ରକାର କୃଷିରେ ଗୋଟିଏ କିସମର ଶସ୍ୟକୁ ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ଚାଷ କରାଯାଏ। ଏଥିରେ ଉତ୍ପାଦିତ ଅଧିକାଂଶ ଦ୍ରବ୍ୟକୁ କଞ୍ଚା ମାଲ୍ କ ରୂପେ ବ୍ୟବହାର କରି ବିଭିନ୍ନ ପ୍ରକ୍ରିୟାକରଣ ଶିଳ୍ପ ଗଢି ଉଠେ ଏହି କୃଷି ପ୍ର ଏ ପ୍ରଣାଳୀରେ
ହୁଁ।
ଥରେ ବୃକ୍ଷରୋପଣ କରି ଅନେକ ବର୍ଷ ପର୍ଯ୍ୟନ୍ତ ଉତ୍ପାଦନ କରିବେ‌। ଭାରତରେ ଚା କଫି ରବର କଦଳୀ ନଳିଆ ନଡ଼ିଆ ମସଲା ଆଦି ବିଭିନ୍ନ ରୋ ରୋପଣ କୃଷି ଅନ୍ତର୍ଭୁତ। ସେଓ କମଳା ଅଙ୍ଗୁର ଆଦି ଫଳ ଚାଷକୁ ବାଣିଜ୍ୟିକ କୃଷିର ଅନ୍ତର୍ଭୁ କ୍ତ କରାଯାଇଛି। ଏ ପ୍ରକାର କୃଷି ପାଇଁ ଅଧିକ ମୂଳଧନ ଦକ୍ଷ ପରିଶ୍ରମ ଅତ୍ୟାଧୁନିକ ଯନ୍ତ୍ରପାତି ତଥା ଜ୍ଞାନ କୌଶଳ ସାର ଜଳ ସଚେତନତା ପରିବହନ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ। ସେଇପରି ଚା ଚାଷ ପାଇଁ ଆସାମ ପଶ୍ଚିମବଙ୍ଗର ଉତ୍ତରାଂଶ ତାମିଲନାଡୁର ନୀଳଗିରି ଅଞ୍ଚଳ ଉପଯୁକ୍ତ। କ୍ଷେତ୍ର ହୋଇ ଥିବା କେବେ କଫି ଉତ୍ପାଦନ ପାଇଁ କେରଳ ଓ କର୍ଣ୍ଣାଟକ ଓ ତାମିଲନାଡୁରେ ପ୍ରସାର ପ୍ରସିଦ୍ଧ ଲାଭ କରିଛି। କୃଷି ବ୍ୟବସ୍ଥା ଓ କୃଷି ଋତୁ କୃଷି ବ୍ୟବସ୍ଥା କଣ ଥାଏ ନା ଭାରତର କୃଷିରେ ପ୍ରାକୃତିକ ଗଠନ ଓ ଅନେକ କ୍ଷେତ୍ରରେ ଦେଶର ବୈଷମ୍ୟତା ପାଇଁ ଦାୟୀ। କୃଷିରେ ମଧ୍ୟ ଏହା ପ୍ରତିଫଳିତ ହୋଇଥାଏ। ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ ତନ୍ତୁ ଜାତୀୟ ଦ୍ରବ୍ୟ ପନିପରିବା ଫଳମୂଳ ଓ ମସଲା ଆଦି ଉତ୍ପାଦିତ ଦ୍ରବ୍ୟ ମାନଙ୍କ ପ୍ରମୁ ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ଭାରତରେ ତିନୋଟି କୃଷି ଅନୁଭୂତ ହୁଏ। ଯଥା ଖରିଫ ଅ ଫସଲ ରବି ଫସଲ ଓ ଜେକ୍ ଫସଲ। ତୁ ଟିକେ ଖରିଫ ଫସଲ ବିଷୟରେ କହିଲୁ?
ଖରିଫ ଫସଲ। ଖରିଫ ଫସଲ ଅ ହଉଛି ଯୋଉଟା ମୌସୁମୀ ବାୟୁର ବାୟୁର ଆଗ ଆଗମନ ସହିତ ଜୁନ ଓ ଜୁଲାଇ ମାସରେ ଆରମ୍ଭ ହୋଇଥାଏ। ଅକ୍ଟୋବର ଓ ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିଥାଏ ଖରିଫ ପା ଋତୁର ଧାନ ଆଖୁ ଝୋଟ ଜଟା କପା ମକା ବାଜରା ଚିନାବାଦାମ ସୋୟାବିନ୍ ଅଧିକ ଉ ଉତ୍ପାଦ ଓ ବୃଷ୍ଟିପାତ ଆବଶ୍ୟକ କରୁଥିବା ଶସ୍ୟ ଚାଷ କରାଯାଏ ରବି ଫସଲ ହଉଛି ଜାଣିଛୁ?
ନା ତୁ କହ?
ରବି ଫସଲ ଶୀତ ଋତୁ ପ୍ରାରମ୍ଭ ଯେମିତି କିି ଅକ୍ଟୋବର ଓ ନଭେମ୍ବର। ଆ ଆରମ୍ଭ ହୋଇ ଗ୍ରୀଷ୍ମ ଋତୁ ପୂର୍ବରୁ ମାନେ ମାର୍ଚ୍ଚ ଏପ୍ରିଲ ରେ ଶେଷ ହୋଇଥାଏ। ଗହମ ବାର୍ଲି ସୋରିଷ ପେଶି ରା ରାଶି ଆଦି ତୈଳ ବୀଜ ଓ ଏବଂ ମୁଗ ବିରି କୋଳଥ ଆଦି ଡାଲି ଜାତୀୟ ଶସ୍ୟ ରବି ଫସଲରେ ଅନ୍ତର୍ଭୁକ୍ତ। ରବି ଫସଲ ସାଧାରଣତଃ ଜନସେଚ ଜନସେଚନ ଦ୍ଵାରା କରାଯାଏ। ଖରିଫ ଓ ରବି ଋତୁର ମଧ୍ୟମ ତ ଗ୍ରୀଷ୍ମ ମାସ ଏ ଏକ ସ୍ୱଳ୍ପ କାଳିନ ଋତୁ। ଅ ସ୍ଵଳ୍ପକାଳିନ କୃଷି ଆ ଋତୁ ତଥା ଯାହାକୁ ଜେଦ୍ କୁହାଯାଏ ତରଭୁଜ ଖରଭୁଜ କାକୁଡ଼ି ଏବଂ ପ ପନିପରିବା ଆଦି ଜେଦ୍ ଋତୁରେ କରାଯାଏ।
ସେମ୍ତି ଭାରତର ପ୍ର ହୁଁ ଭାରତର ପ୍ରଧାନ ଶସ୍ୟ ବି ଅଛି ଯେମିତି ଭାରତର ଭୂଖଣ୍ଡରେ ବିଶାଳ ତାଜୋଗୁ ଏଠାରେ ବିଭିନ୍ନ ପ୍ରକାର ଜଳବାୟୁ ପରିଲକ୍ଷିତ ହୁଏ। ଆଉ ଖାଦ୍ୟ ଶସକରେ ଉତ୍ପାଦିତ ସେଗୁଡିକ କଣ ନା ଗୋଟେ ଶସ୍ୟ ଗୁଡିକ ଉତ୍ପାଦିତ ହୁଏ ସେଗୁଡିକ ହେଲା ଖାଦ୍ୟ ଶସ୍ୟ ଡାଲି ଜାତୀୟ ତୈଳ ବିଜ ତନ୍ତୁ ଜାତୀୟ ଅର୍ଥଗାରୀ ଫସଲ। ତୁ ଧାନ ବିଷୟରେ କହିଲୁ।
ଧାନ ଧାନ ଭାର ତର ଅଧିକାଂଶ ଅଞ୍ଚଳରେ ପ୍ରାଧାନ୍ୟ ଖାଦ୍ୟ ହୋଇଥାଏ। ଧାନ ଉତ୍ପାଦ ଉତ୍ପାଦନରେ ଭାରତର ସ୍ଥାନ ପୃଥିବୀରେ ଦୂ ତୀୟ ପୃଥିବୀର ଦ୍ଵିତୀୟ।
ହୁଁ ମୁଁ ନୁହେଁ ତତେ ପରେ ଫୋନ କରିବି। ତୁ ଆଉ ଟିକେ ବ୍ୟସ୍ତ ଅଛି।
ହଉ ହଉ ଠିକ୍ ଅଛି।
ହଉ।